ହାଲୋ।
ହଁ। ହାଲୋ ହଁ କୁହ।
କଣ କରୁଛ?
ଏଇ ବସିଚି ତମେ କଣ କରୁଛ?
ଏ ମୁଁ ବି ବସିଛି ଖରା ଗରମ ହଉଛି ଆଉ ବାହାରକୁ ତ ବାହାରି ହଉନି। ବସିଛୁ ଆଉ ରୁମ୍ ରେ।
ହଁ ବହୁତ ଗରମ୍ ହଉଛି ବର୍ଷା ବି ତ ହଉନି ଆଉ କଣ ଖାଇସାରିଲଣି?
ହଁ ରୋଷେଇ କରିଛି। ଖାଇବା ଆଉ ସକାଳେ ଯାହା ଖାଇଥିଲି ଆଉ ରୋଷେଇ କରିକି ରଖିଛି ଖାଇବି ଲଞ୍ଚ୍ ଲଞ୍ଚ୍ ସରିନି।
ଆଚ୍ଛା। ହୁଁ ମୁଁ ତ ଖାଇସାରିଲିଣି ମୁଁ ଖାଇସାରିଲିଣି। ମୁଁ ପଖାଳ ଭାତ ଖାଇଥିଲି ଆଉ।
ହଁ ଗରମ ଦିନେ ପଖାଳ ତ ବହୁତ୍ ବଢ଼ିଆ ଆଉ।
ହୁଁ। ଗରମରେ ରହି ହଉନି ରୁମ୍ ରେ ତ ବସ ବସି ବି ହଉନି ଘରେ। ତ ସେଥିଲାଗି ପଖାଳ ଖାଇଦେଲି ଆଉ।
ହୁଁ।
ଦେହ ବି ଖରାପ ହେଇଯାଉଛି। ଆଉ ବେଶୀ ବି ଖାଇବା ପିଇବା ଗରମରେ ତ ଖାଇବାକୁ ଟୋଟାଲି ଇଚ୍ଛା ହିଁ ହଉନି। ତ ତଥାପି ଖାଇବାକୁ ପଡ଼ିବ।
ସେ ପଖାଳ ହିଁ ସବୁଠୁ ଭଲ ଲାଗୁଛି ଆଉ ଗରମ ଦିନେ ଆଉ ଗରମ ଗରମ ଖାଇଲା ବେଳକୁ ଭଲ ଲାଗୁନି କିଛି ହୁଁ।
ଗରମ ଜିନିଷ ରୋଷେଇ ହେଇଛି ଭାତ ଡ଼ାଲମା। କଲରା ଆଳୁ ଭଜା ଆଉ କଣ ତରକାରୀ କରିଛନ୍ତି ଆଉ।
ଓ ହୋ ଭଲ।
ହୁଁ।
କଲରା ତମେ ଖାଅ?
ହଁ ମୁଁ ପିତା ମୋର ବହୁତ୍ ଫେବରେଟ୍ ଭଲ ଲାଗେ ମତେ ବହୁତ୍।
ହଁ ଦେହ ପାଇଁ ତ ବହୁତ୍ ଭଲ କିନ୍ତୁ କଲରା ମତେ ଏତେ ପସନ୍ଦ ନାହିଁ।
ନାଇଁ ମୁଁ କଲରା ଖାଏ ନିମ ପିତା ବି ଖାଏ। ଆଉ ନିମ ଯୋଉ ପତ୍ର ଆସେ ସେଗୁଡା଼ ବି ଖାଏ ଶା ବି ଆସେ ପିତା କମ୍ ସେଗୁରା ବି ସବୁ
ହୁଁ ତ କୋଉ କୋଉ ପରିବା ସବୁଠୁ ଭଲ ଲାଗେ ପରିବା ଭିତରୁ?
ପରିବା ଭିତରୁ ସେମିତି ମୋର କିଛି ନାହିଁ ମୁଁ ସବୁ ଖାଇଦିଏ ମୁଁ। ମୁଁ କୌଣସି ପରିବା ବାରେନି।
ଓ ହୋ ଭଲ ମୂଳା ତ ମୂଳା ଭଲ ଲାଗେ ତମକୁ?
ନାଁ ମୂଳା ଖାଏନି କିନ୍ତୁ ଭଜା ଭଜା ହେଲେ ଭଲ ଲାଗେ ଟିକେ କେତେବେଳେ କେମିତି ଇଚ୍ଛା ହେଲେ ଖାଇଦିଏ।
ହୁଁ ମୂଳା ଟା ମତେ ଭଲ ଲାଗେନି ଟୋଟାଲି।
ନା ମତେ ବି ପସନ୍ଦ ନୁହଁ ସିଏ କିନ୍ତୁ ମୁଁ କେତେବେଳେ ଯେମିତି ଘରେ ହେଲେ ଖାଇ ଟେ ଘରକୁ ତ କେବେ ମୂଳା ଆସେନି
ହୁଁ।
କିଏ ଯଦି ଦେଇଥାନ୍ତି ନହେଲେ ଘରେ ଯଦି ହେଇଥିବ ସେମିତି ଖାଇଥିବ।
ଘରେ ମୂଳା ଆମର ଆସେ କିନ୍ତୁ ମୁଁ ଯେବେ ପରିବା ପାଇଁ ଯାଏ ମୂଳା ଟୋଟାଲି ଆଣିନି। ମୁଳା କଲରା ଏଉଡ଼ା ସବୁ ଟୋଟାଲି ଆଦେନି। ମତେ ଯୋଉଟା ଭଲ ଲାଗେ ମୁଁ ସେ ହାଟରୁ ସେମିତି ସେଆକୁ ନେଇକି ଆସେ।
ନା ମର ତ ବାପା ମାନେ ସବୁ ଯାଆନ୍ତି ସେ ଆଣନ୍ତି ମୁଁ ତାଙ୍କ ସହିତ କେବେ କେବେ ଯାଏ। ଯଦ କୌଣସି କାମ ଥିବ ଯାଏ ନେଇକି ଆସେ।
ହୁଁ।
ହୁଁ।
ଆଉ ରଜ ଆସିଲାଣି ରଜରେ କଣ ପ୍ରିପେୟାର ହେଇଛ।
ହଁ ଏଇ ମା ଆଉ ମୋ ଭଉଣୀ ଯାଇଛନ୍ତି ଆଜି ଡ୍ରେସର କ ଆଣିବାକୁ। ଆସେ ନା। ଏତେ ଗଲେଣି ଦଶଟା ବେଳରୁ ଆସିନାହାନ୍ତି ଆସିଥିବେ ରାସ୍ତାଟା ଥିବେ ଆଉ
ସମସ୍ତଙ୍କ ପାଇଁ ଡ୍ରେସ ଅଉଛି ତମର ରଜରେ।
ହଁ ଆମେ ଭାଇ ଭଉଣୀ ତିନି ଜଣ ତ ତିନି ଜଣଙ୍କ ପାଇଁ ହିଁ ହଉଛି।
ଉଁ ହୁଁ।
ମୁଁ ଡ୍ରେସ୍ ଦିି ହଳ ଆଣିଥିଲି ମା କଇଥିଲେ ଶାଢୀ ନେଇ ଆସିବୁ। ଓଷା ହେରିକା ହେଲା ଏଳୁକୁ। ପିନ୍ଧିବାକୁ ଆକୁ ତାକୁ କାହିଁକି ଆଉ ତା ପାଖକୁ ଯିବା। ଆଉ ନିଜେ ଆଣିକି ରଖିଥିଲେ ହଉଚି
ହୁଁ ହୁଁ।
ମୁଁ ଭର
ଭଲ ରଜ ଏଞ୍ଜୟ କର। ରଜରେ ଆଉ ସବୁ କଣ ପିଡ଼ା ପିଠା ସବୁ କ କୋଉ ପିଠା ହଉଚି ତମର ରଜ ତିନି ଦିନରୁ
ହଁ ସେ ପୋଡ ପିଠା ଆଜୁ ପିଠା ସେମିତି ହୁଏ ଆଉ ସୂଜି ପିଠା। ହୁଁ।
ହୁଁ। ହଁ ଆପଣଙ୍କୁ କୋଉ ପିଠା ଭଲ ଲାଗେ ରଜରେ ଖାଇବାକୁ କୋଉ ପିଠା ଭଲ ଲାଗେ?
ମତେ ପୋଡ ପିଠା ହେରିକା ଭଲ ଲାଗେ।
ହୁଁ।
ହୁଁ ତମକୁ କୋଉ ପିଠା ପସନ୍ଦ? ହଁ ରଜ ତ ସେଇଟା ତ ସ୍ପେସିଆଲ ସେଇଟା ତ ନ ଖାଇଲେ ହବନି।
ସେଇଟା ତ ସମସ୍ତଙ୍କୁ ପସନ୍ଦ ରଜ ମାନେ ପାନ। ଏ ବର୍ଷରେ ଥରେ ହିଁ ଖାଇବେ ନା ଶହେ ଥରେ ତ ଖାଇପାରିବେନି।
ହୁଁହୁଁ ହଁ ଏଇଟା ଚାହିଁଲେ ଗୋଟେ ଫେମସ ପର୍ବ ଟା ନା ଓଡିଆ ମାନଙ୍କର ସେ ଭଲ ସୋସିଆଲ୍ ଇନ୍‌ଭେଟ୍ କରିବା ନା।
ହ ହଁ ଭଲରେ।
ରଜ ପାନ ହଁ ଦୋଳି।
ହୁଁ।
ଆଉ ଦୋଳି ଇଏ ନାଇଁ
ଦୋଳି ହଁ ଘରେ ଲଗା ହୁଏ ଏ ଦି ବର୍ଷ ହେଲା ଦି ବର୍ଷ ତିନି ବର୍ଷ ହେଲା ଲଗାହଉନି। ହୁଁ ଆମର ଏଇଠି ପାଖରେ ସବୁ ଦୋଳି ଲଗାହୁଏ ଯାଉ ଖେଳିବାକୁ। ସିଢି ଦୋଳି ଆଉ ହଉଚି ପଟା ଦୋଳି। ବହୁତ ମଜା ଆସିଥାଏ ମନ୍ଦିର ବି ଏଇଠି ଅଛି ପାଖରେ ସେଠି ବି ପୁରା ମାନେ ବହୁତ ଲୋକ ସେଠି ଥାଆନ୍ତି ଝିଅ ପୁଅ ସବୁ ଥାଆନ୍ତେ ପୁଅ ପିଲାଙ୍କର ତ ଆଖଡ଼ା ଆଉ।
ହୁଁ।
ସେଇଠି ସବୁ ପଡିଥାଏ ଗୁପଚୁପ ଆଇସ୍କ୍ରିମ୍ ଚୁସ୍ ପଡ଼ିିଥାଏ। ସେଠି ଖାଇଲେ ତାପରେ ସେଠି ମନ୍ଦିର ଯେହେତୁ ଭୋଜି ବି ହୁଏ ସବୁ କମିଟି ତରଫରୁ ଖାଆନ୍ତି ଯୋଉମାନେ ରୁହନ୍ତି ସେମାନେ ଖାଆନ୍ତି। ତମକୁ କଣ ପସନ୍ଦ ତମ ଡ୍ରେସ ହେରିକା କରିସାରିଲଣି?
ହଁ ଡ୍ରେସ୍ ତ କରିସାରିଲିଣି ଦିଟା। ଆଉ ତାକୁ ଫିଟିଙ୍ଗ କରିବାର ଅଛି ଫିଟିଙ୍ଗ କରି ରଜ ରେ ପିନ୍ଧି ହେବ ଆଉ।
ହୁଁ ହୁଁ ମୁଁ ବି ମୁଁ ଫି ଫିଟିଙ୍ଗ କରିଦେଇଛି ଦିଟାଙ୍କୁ ଗୋଟେ ଅନଲାଇନ ଅର୍ଡର କରିଥିଲି ଆଉ ଗୋଟେ ଅଫ କିଣି ଆଣିଥିଲି ମୋ ଭଉଣୀ ପାଇଁ ଆଣିଥିଲି ସେ କହିଲା ମୁଁ ପିନ୍ଧିବିନି ମତେ ଭଲ ଲାଗୁନି ଆଜି ଯାଇଁ କି ଜିନ୍ସ ଆଉ ଟପ୍ ନେଇକି ଆସିଚି।
ହଁ।
ହୁଁ।
ଜିନ୍ସ ଡ୍ରେସ୍ ମୋତେ ପସନ୍ଦ ନାହିଁ ସେ ନର୍ମାଲ ଡ୍ରେସ୍ ଚୂରଦାର୍। କୁର୍ତ୍ତା ଏଗୁଡା ସବୁ ଭଲ ଲାଗେ।
ହଁ।
ହୁଁ ହୁଁ। ଆଉ ଅନଲାଇନ ଡ୍ରେସ ବି ବହୁତ ଭଲ ଆସିଛି।
ଆଗୁରୁ ତ ଅନଲାଇନରେ ବହୁତ ଅର୍ଡ଼ର କରିଥିଲି କିନ୍ତୁ ଏବେ ଆଉ ବେଶୀ ଅର୍ଡ଼ର କରୁନି। ଏବେ ବେଶୀ ଅର୍ଡର କରୁନି ଭଲ ଲାଗୁନି। ତାପରେ ଏବେ ଅନଲାଇନ ରେ ଡ୍ରେସ ଟା ବଡ ଆସିଲେ ପ୍ୟାଣ୍ଟ ଛୋଟ ଆସୁଛି। ଆଉ ଦେଖଉଚି ଗୋଟେ ଆସୁଚି ଗୋଟେ ତ ଏତେ ପ୍ରୋବ୍ଲେମ ରେ ଅର୍ଡର କରିବାକୁ ଇଚ୍ଛା ନାହିଁ।
ହୁଁ ଉଁ ଉଁ।
ଖାଲି କୁର୍ତ୍ତୀଟା ଭଲ ଲାଗିଲା ଏବେ ସବୁ ଟ୍ରେଣ୍ଡି କୁର୍ତ୍ତି ଚାଲିନି ସବୁ ପଛ ଡୋର ବାଲା। ହଁ ଯେ ଆଉ ଫିଟିଙ୍ଗ କରିବାକୁ ପଡିବନି ଡ୍ରେସ ଉରା।
ହଁ।
ହାତ ଉରା ପୁରା ଢ଼ୋଲା ଢ଼ୋଲା ଥିଲା ସେଇଭଳିଆ ର ଲଙ୍ଗ ଟେ ଅର୍ଡର କରି ସେ ମାନେ ଯେମିତି ନର୍ମାଲ କୁର୍ତ୍ତୀ ପିନ୍ଧନ୍ତି ସେଇଭଳିଆ ସର୍ଟ ତ କଆଡେ ପିନ୍ଧିକି ଯାଇ ହବନି। ବଡ ପିଲା ହେଇଗଲିଣି ଆଉ ଘରେ ବି ସେଉରା ଆଲାଉ କରନ୍ତିନି।
ହୁଁ।
ହଁ ସେଥିଲାଗି ଯାଉଛି ସେୟାକୁ ଅର୍ଡ଼ର କରିଦଉଛି ଯୋଉଟା ଭଲ ଲାଗୁଛି ସେଇଟା ଆଣିକି ପିନ୍ଧିକି ଯିବା ଆଉ।
ହୁଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି।
ହୁଁ ଆଉ ଘରେ କିଏ କିଏ ସବୁ ଅଛନ୍ତି?
ଘରେ ବାପା ମା ଭାଇ ଭଉଣୀ ସମସ୍ତେ ଅଛନ୍ତି।
ହୁଁ ଭଲ। ଛୋଟ ଫ୍ୟାମିଲି।
ନା ନା ବହୁତ ବଡ ଫ୍ୟାମିଲି ଛୋଟ ଫ୍ୟାମିଲି ନୁହଁ।
ତମେ ଜଏଣ୍ଟ ଫ୍ୟାମିଲି?
ହୁଁ।
ଅଛନ୍ତି ବହୁତ ଅଛନ୍ତି ଦିଟା ଘର ତ ଗୋଟେ ଘର ଥୋଡିନା ଦିଟା ଘର।
ଓ ହୋ।
ଆମେ ଗାଁରେ ରହୁଛୁ ବାପା, ମା, ଭାଇ, ଭଉଣୀ ଆଉ ଦାଦା, ଖୁଡି, ସବା ସାନ ଦାଦା, ଆଉ ଖୁଡି ଆଉ ଜେଜେବାପା ଏତିକି ରହୁଛୁ ଆମେ ଗାଁ ରେ ଆଉ ସମସ୍ତେ ମଝିଆପା ଆଉ ମଝିଆ ଜେଜ, ସାନ ଜେଜ ତାଙ୍କ ପୁଅ ଝିଅ ମାନେ ସବୁ ସେଠି ରହୁଛନ୍ତି ଆଉ ଗୋଟେ ଘରେ। ସେମାନେ ରହୁଛନ୍ତି ରୋଡ ସାଇଡ ରେ ଆମେ ଗାଁ ଭିତରେ ରହୁଛୁ ଆଉ। ଗାଁ ରେ ଯେହେତୁ ଟିକେ ମୁଁ ହେଲା ପରେ ପରେ ତାପରେ ହୁଁ ଘର ବି ଗାଁରେ ଆଗୁରୁ ସବୁ ଶାଳ ଘର ଥିଲା ନା ତ ସେଥିଲାଜି ଏତେ ବି ନଥିଲା ଜାଗା କି ରହିବାକୁ ଏବେ କୋଠାଘର ହେଇଗଲା ଏମତି ଜାଗା ହେଇଗଲା ଆରାମସେ ଉପରକୁ ଉପରକୁ ଘର କରିଦେଉଛନ୍ତି ଜାଗା ବି ଥିଲା। ସେତେବେଳେ କିନ୍ତୁ ଚାଳ ଘର ଯେହେତୁ ଥିଲା ଆଉ ତ ଭାଙ୍ଗି ପାରିବେନି ଆଉ ସେ ଥିଲାଗି ସେମାନେ ସେଠିକି ପଳେଇଲେ ବାହାରେ ଗାଁ ଭିତରୁ ବାହାରକୁ ପଳେଇଲେକୁ ଗାଁ ଭି ଭିତରେ ବି ରହିଲେ ବହୁତ ଖେଟ୍ରେ ମେଟରେ ଚାଲିବ।
ହୁଁ।
ହୁଁ। ସେଥିଲାଗି ଆଉ ସେମାନେ ବାହାରକୁ ପଳେଇଲେ ସେଠି ରହୁଛନ୍ତି। ଏଇଠୁ ଘର ପାଖରୁ ଦି ତିନି କିଲୋମିଟର ହବ ସେ ରହୁଛନ୍ତି ଆଉ।
ହ୍ୟାଲୋ।
ତମେ ଖାଇନ ଏବେ?
ନା ଲଞ୍ଚ କରିନି ଯା ବ୍ରେକଫାଷ୍ଟ କରିଥିଲି ଲଞ୍ଚ କରିନି କରିବି ଆଉ। ଖାଇବା ପାଇଁ ଇଚ୍ଛା ନାହିଁ ଏବେ ଭୋକ କଲେ ଯାଇକି ସବୁ ଖାଇବେ।
ଇଛା କିଛି ହଉନି ମୁଁ ବାରଟା ବେଳେ ହିଁ ପଖାଳ ଖାଇକି ଉଠିଥିଲୁ ମୋ ଭାଇର ମୋର।
ହୁଁ।
ଟୋଟାଲି ଗ୍ୟାସ କି ଚୁଲି କୋଉଠିକି ଯିବାକୁ ଇଛା ହିଁ ହଉନି।
ହଁ ଖାଲି ରୁମ ଭିତରେ ଏସିରେ ରହିବାକୁ ଇଚ୍ଛା।